ହ୍ୟାଲୋ ଜୟ ଜଗନ୍ନାଥ।
ହୁଁ ଜୟ ଜଗନ୍ନାଥ।
କଣ କରୁଚନ୍ତି।
ଏଇ ବସିଚି ଆଉ।
ବସିଛନ୍ତି କଣ ଚେୟାରରେ ନା ଆଉ କଉଠି?
ହୁଁ ନାଁ ବେଢ଼୍ ଉପରେ। ଆଉ କଣ କରୁଚନ୍ତି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ଆଜ୍ଞା। ଏକାଠ ବୋଧେ ଘରେ ବସିଛନ୍ତି। ଶୁଭିଲା ହ୍ୟାଲୋ।
ହଁ, ହଁ। ହ୍ୟାଲୋ।
ହ୍ୟାଲୋ। କଣ କରୁଚନ୍ତି।
ହୁଁ। ଏଇ ବସିଛି ଆଉ କରିବି କଣ। ଆପଣ କଣ କରୁଚନ୍ତି। ହଁ ଖାଇକି ଉଠିଲି ବା ଖାଇକି ଉଠିକି ବସିଚି ଆଉ।
ହଁ। କଣ ଖାଇଲେ?
ଉଁ।
କଣ ଖାଇଲେ?
ଏ ଭାତ ମଟନ।
ଆଚ୍ଛା। ମଟନ ଖାଇଲେ ଯାହା ହଉ।
ହୁଁ।
ସକାଳୁ ସକାଳୁ ମଟନ ଆଣିକି କରିକି ଖାଇସାରିଲେଣି।
ହଁ।
ବଢ଼ିଆ ଆଉ ପୁରା ଫାଷ୍ଟ ଅଛନ୍ତି ଆଉ। ଗରମ ଭାତ ଖାଇଲେ ନା ପଖାଳ ଭାତ।
ନା ପଖାଳ ନା ଗରମ କାଇଁ ଖାଇବି।
ପଖାଳ ସହିତ ମଟନ୍ ବଢ଼ିଆ ଲାଗିବ। ‍
ହଁ, ହଁ। ଖାଇଦେଲି ଆଉ। ହଁ ଖାଇ ହଁ ସବୁ ଦେହ ପା ଭଲ ସେମିତି ଆଉ। ବର୍ଷା ଦିନଆ କଣ କରିବ ଆଉ।
ବର୍ଷା ହଉଛି ଆପଣଙ୍କର ସିଆଡେ।
ହଁ ହଉଥିଲା ଏବେ ଛାଡ଼ି ଯାଇଚି।
ହୁଁ। ଆଉ ଆପଣ କୋଉ କୋଉ ଜାଗା ସବୁ ଯାଜପୁର ର କିମ୍ବା ପୁରୀର କି କଟକ ର ଅ ଖୋର୍ଦ୍ଧ ର ସବୁ କୋଉ କୋଉ ଜାଗା ବୁଲିଛନ୍ତି।
ମୁଁ ସବୁ ଆଡ଼େ ବୁଲିଛି। ମୁଁ ସବୁ ଜାଗା ବୁଲିଛି ମୁଁ ଅଧିକାଂଶ ଯାଏ ପୁରୀ। ମୁଁ ଅଧିକାଂଶ ଯାଏ ପୁରୀ ଜାଗା।
ଆଜ୍ଞା
ହଁ ପୁରୀ ଟା ଗୋଟେ ବେଳାଭୂମି ଯେତେ ଥର ଗଲେ ବି ସେତେଥର ନୂଆ ଲାଗୁଥାଏ।
ପୁରୀରେ କଣ କଣ ସବୁ କୋଉ କୋଉ ଟାଇମରେ ଯାଇଛନ୍ତି? କଣ ପୁରୀ ବିଷୟରେ କିଛି ଅନୁଭୂତି ଅ ଅଛି ଯଦି କୁହନ୍ତୁ?
ନା ପୁରୀ ଭିତରେ ତ ଆମେ ପୁଅ ପିଲା ଯାଉ ଖାଲି ବୁଲିବାକୁ।
ଆଜ୍ଞା
ହୁଁ ଆମେ ତ କିଛି ଜାଣିପାରୁନୁ ଆମକୁ ଯେତେ ଥର ଗଲେ ବି ଆମ ନୂଆ ନୂଆ ନୂଆ ଲାଗୁଛି ଆମେ ଯାଉଛୁ। ସମୁଦ୍ର କୂଳରେ ଗାଧାଉ। ଆମର ଫେମସ ହେଲା ଯିମୁ ସମୁଦ୍ର କୂଳରେ ବସିବୁ ସାଙ୍ଗସାଥି ଯିବୁ ସେଠି ବସିବୁ। ସମୁଦ୍ର କୂଳରେ ଗାଧବୁ ମନ ଶାନ୍ତି କରିବୁ ଆସିବୁ ଠାକୁର ଦର୍ଶନ କରିବୁ ଆସିବୁ।
ଆଚ୍ଛା। ଘରକୁ ଆସିଲା ବେଳେ ଗଜା ନେଇକି ଆସନ୍ତି? ହ୍ୟାଲୋ। ହ୍ୟାଲୋ
ହ୍ୟାଲୋ ହଁ ହ୍ୟାଲୋ।
ମୁଁ ପଚାରିଲି ଘରକୁ ଆସିଲା ବେଳେ ଜଗା ଦର୍ଶନ କରିକି ଗଜା ନେଇକି ଆସନ୍ତି?
ହଁ ହଁ ଗଜା ମୁଁ ଯେତେବେଳେ ଯାଏ ଦି ଚାରି କିଲ ପାଞ୍ଚ କିଲୋ ଲେଖା ନେଇକି ଆସେ।
ଆଛା ଘରେ ସବୁ ଖାଉଥିବେ ବାଣ୍ଟୁଥିବେ।
ଉଁ ହୁଁ ହଁ ଖାଆନ୍ତି ବାଣ୍ଟନ୍ତି।
ଆଚ୍ଛା ଆପଣ କେବେ ମଗଜ ଲଡୁ ଖାଇଛନ୍ତି? ସେଇ ଲକ୍ଷ୍ମି
ହେ ନାନା ନାନା ସେ ଲଡୁ ଫଡୁ ଆମେ ଖାଉନୁ।
ଏବେ ଯିବେ ଏବେ ଯେତେବେଳେ ଯିବେ।
ଉଁ ହୁଁ। ହୁଁ ହୁଁ ମଗଜ ଲଡୁ କଣ କେମିତିଆ କଣ ଏଇ ଯୋଉ ନର୍ମାଲ ଲଡୁ ଭଳିଆ?
ନା ନା ସେଟା ଚୁଡାରେ ହେଇଥିବ ମଗଜ ଲଡୁ ଟା। ତାପରେ ଘିଅ ଆଉ ନଡ଼ିଆ କୋରା। ଅ ଯୋଉ କଣ ହେଟା ଇଲାଇଚି ଗୁଣ୍ଡ। ଆଉ ଇଏ ପଡିଥିବ କଣ ସେଟା ସୁଜି ବି ଟିକେ ପଡିଥାଏ। ତାକୁ ଭଲସେ ଚକୁଡିକି ଗୁଡ ପଡିଥିବ ତାକୁ ର ଭଲସେ ଚକୁଡି ତାକୁ ଗୋଲ ଗୋଲ ଆକାର ଦେଇକି କରନ୍ତିି ମଗଜ ଲଡୁ ଲକ୍ଷ୍ମୀ ମାଙ୍କ ମନ୍ଦିରରେ ମିଳେ।
ହ ଏଇଟା ବହୁତ ପ୍ରକାର ଜିନିଷ ପଡେ ନା।
ଆଜ୍ଞା ସେଠି ପ୍ରବଳ ଜିନିଷ ସେଠି ଆଉ ଗୋଟେ ବି ମିଳେ କୋଉ ଗୋଟେ ମିଠା। ତାକୁ କଣ ଗୋଟେ ସପ୍ତ କଣ ଗୋଟେ ଏମିତି ଗୋଟେ କୁହନ୍ତି ମୋର ମନେ ପଡୁନି। ସେ ସେ ମିଠାଟା ବି ବଢିଆ ଲାଗେ, ସେଇଟା ସେଇ ଶ୍ରୀମନ୍ଦିର ଭିତରେ ମିଳେ।
ଉୁଁ ହୁଁ।
ସେଇ ଲକ୍ଷ୍ମୀ ମାଙ୍କ ମନ୍ଦିର ପାଖ ଖା ପାଖି ନହେଲେ ସେ ଆନନ୍ଦ ବଜାର ଭିତରେ ସବୁ ସେଟା ମିଳେ। ସେଟା ମିଠା ଅର୍ଣ ଡାଲି।
ହଁ ତା ଭିତରେ ତ ବହୁତ କିଛି ଜିନିଷ ମିଳେ ତମର ଟଙ୍କ ତୋରାଣୀ ମିଳେ।
ହୁଁ ନାଇଁ ଟଙ୍କ ତୋରାଣି ଟା ଏବେ ଆଉ ମିଳୁନି। ଉ ମାନେ ଶ୍ରୀମନ୍ଦିର ଭିତରେ ଏବେ ଆଉ ଟଙ୍କ ତୋରାଣୀ ଟା ମିଳୁନି। ସେଟା ବାହାରେ ମିଳୁଛି ଆଗେ ମିଳୁଥିଲା। ମୁଁ ଯୋଉ ଛୋଟବେଳେ ଯାଇଥିଲି ଥରେ ପିକ୍ନିକ ହେଇଥିଲା ଆ ଆମ ଘର ପା ଖରେ ଆମେ ଯାଇଥିଲୁ ସେତିକି ବେଳେ ମିଳୁଥିଲା ଟଙ୍କ ତୋରାଣୀ।
ହୁଁ ଏଠି ତ ମୁଏଇ ବର୍ଷେ ହେଲା ଯାଇନି ତ କଣ ନାଇଁ କଣ ସବୁ ଚେଞ୍ଜ ହେଲାଣି ସବୁ ମୋହନ ସରକାର।
ଆ ଦ ଦ ପୁରୀ ମନ୍ଦୀର। ପୁରୀ ମନ୍ଦିର ଚାରିପଟେ ଯୋଉ ପରିକ୍ରମା କରୁଛନ୍ତି, ସେଟା ବି ବଢିଆ ଲାଗୁଛି ଆଉ ବଢିଆ ସେଠି ଯାଇକି ଫଟୋ ଫଟୋ ଉଠେଇକି ଲୋକ ଆରାମସେ ବୁଲି ବାଲିକି ଆସିପାରିବେ। ଆ ଚାରିଟାଙ୍କ ଦ୍ୱାରତ ଖୋଲି ଦେଇଛନ୍ତି। ସେଥିଲାଗି ଏବେ ବହୁତ ଭିଡ ହଉଛି, ନାହିଁ ଏବେ ଯାଇନଥିଲି ଆର ବର୍ଷ ଯାଇଥିଲି।
ହୁଁ ହୁଁ।
ଏ ବର୍ଷ ଆଉ ଯାଇନି, ଆମର ଜଣେ ସାଆନ୍ତ ମା ହିସାବରେ ହେବେ ସିଏ ତାଙ୍କର ଦେହାନ୍ତ ହେଇଯାଇଛି ତ ତାପରେ ଆମେ ଆଉ ଯାଇପାରିନୁ ଆଉ।
ଓହୋ ହଁ।
ହୁଁ।
ହଉ କଣ ଖିଆ ପିଆ ସକାଳୁ କରିଥିଲେ। ମୁଁ ଯାଇଥିଲି ଆର ବର୍ଷ ଆଡକୁ ଯାଇଥିଲି ଆର ବର୍ଷ ଯାଇଥିଲି।
ହଁ ପୁରୀ ଯାଇଥିଲେ।
ହୁଁ ଆର ବର୍ଷ ଯାଇଥିଲି ସାଙ୍ଗମାନଙ୍କ ସହିତ ଯାଇଥିଲି।
ହୁଁ ଫ୍ୟାମିଲି ସହିତ ବି ଯାଇଥିଲେ ଯାହା ହଉ ଫ୍ୟାମିଲି ସ ଲେ ମଜା ଲାଗିବ।
ହୁଁ ହୁଁ ଏମତି ହଉ ସେମିତି ହୋଊ
ବ
ହୁଁ ମୋର ଗୋଟେ ଇଚ୍ଛା ଅଛି ସମତୀକୁ ନେଇକି ଆମ ସମସ୍ତଙ୍କୁ ନେଇକି ଥରେ ପୁରୀ ପୁରୀ ଗୋଟେ ବୁଲେଇ ଆଣିବାକୁ।
ହଁ ଯିବେ ଯିବେ କାହିଁକି ନା ଯିବେ ଇଚ୍ଛା ଦିନେ ପୁରଣ ହବ। ଇଚ୍ଛା କରିଛନ୍ତି ମାନେ ଦିନେ ପୁରଣ ହବ ଆପଣଙ୍କୁ ରୋଷେଇ ଫୋଷେଇ ଆସେ।
ନା ରୋଷେଇ ଫୋଷେଇ ମତେ ଆସେନି।
ହୁଁ।
ରୋଷେଇ କରେନି ତ କେବେ ବୋଉ କରିଦିଅନ୍ତି ବୋଉ କରିଦିଅନ୍ତି।
ପୁଅ ପିଲା ମାନେ ରୋଷେଇ ଶିଖିବାଟା ଦରକାର।
ହଁ ଦରକାର ଯେ ବାହାରକୁ ଗଲେ ରଖିବେ ନା ଆଉ କଣ ଏବେ।
ଆ ତ ବାହାରେ ହଉ କି ଘରେ ହଉ।
ଘରେ କିଛି ଆବଶ୍ୟକ ପଡୁନି ନା ବୋଉ ଭଉଣୀ ହରିକା ସବୁ ଅଛନ୍ତି ସେ କରିଦଉଛନ୍ତି ତାପରେ ମୁଁ ବି ଆମେ ତ ପୁଅ ପିଲା ସବୁବେଳେ ବାହାରେ ବାହରେ ବୁଲିବ ସେମିତି ଇମରଜେନ୍ସି ହେଲେ କେତେବେଳେ ଚିକେନ ଫିକେନ ବାହାର କରି ସେ କରିଦଉନୁ କି। ବାହାରେ ପୁଣି ଭୋଜି କଲେ ଆମେ ରୋଷେଇ କରୁଛୁ ନା କରୁନୁ ସେମିତି ବାହାରେ ଚିକେନ ଫିକେନ୍ ମଟନ ଫଟନ ହେଲେ ହିଁ କରିଦୋଉ କିନ୍ତୁ ଏବେ ନର୍ମାଲି ଘରେ ଆଉ ରୋଷେଇଟା ଆମକୁ ଆସେନି।
ଘରେ ରୋଷେଇ କରିବେ ନା ଆଉ ମା ହରିଆ କେତେ ଦିନ ପର୍ଯ୍ୟନ୍ତ ଖଟିବେ ଆପଣ ଟିକେ ସାହାଯ୍ୟ କରିଦେଲେ ଭଲ ହୁଅନ୍ତା ଆପଣ ବି ଶିଖିଯାଆନ୍ତୁ ସେମାନଙ୍କୁ ବି ଚାଆ ସେ ବାସନ ମାଜିଆ ଟିକେ ଶିଖିବେ
ହୁଁ ହୁଁ ଉ ହୁଁ ଆପଣ କଣ କରୁଛନ୍ତି ଏଵେ
ହଁ ମୁଁ ଏବେ ମୁଁ ବି ଘରେ ଅଛି ଆଉ ମୋ ପାଠ ପଢା ସାରିଲା ଘରେ ଅଛି ପୁଣି ପାଠ ପଢିବି ଆଉ
ଆ ହଁ ଆପଣ ଏବେ ଘରେ ଥାଇକି ବୋଉ ହେରିକାଙ୍କୁ ସାହାଯ୍ୟ କରୁଥିବେ ଆଉ
ହଁ ମୁଁ ବି କରୁଛି ମୁଁ ଘର ଓଳେଇ ଦିଏ ଆଉ ବେଳେ ବେଳେ ଏମିତି କରେ
ଉ ହୁଁ ଦିନ ରାତି ଏକ କରିଦଉଥିବେ ଆଉ
ହ
ମାନେ ଏବେ ପାଠ ପଢା ସଇଲା କିଛି ନାହିଁ ବୋରିଂ ବୋରିଂ ଲାଗୁଥିବ ଦିନ ରାତି ଏକ କରିକି ରୋଷେଇ କରୁଥିବେ ବୋଉକୁ ସାହାଯ୍ୟ କରୁଥିବେ
ହଁ
ଆପଣ ସ
ଦିନ ରାତି ସକାଳୁ ଉଠିବି
ହୁଁ କେତେବେଳେ ଅକାଳ ଉଠନ୍ତି ସକାଳୁ ରାତି ଚାରିଟା ରୁ
ହ
ହଁ ହଁ ରାତି ଚାରିଟାରୁ ଏତେ ଜଲ୍ଦି କାଇ ଉଠିଛନ୍ତି ଆଉ ଟିକେ ଆଉ ଟିକେ ଲେଟ୍ ଉଠିବନି ଏତେ ସକାଳୁ ଉଠି।
ସାଙ୍ଗ ବହୁତ କାମ ଥାଏ ବାପା ହାରିଆ ସକାଳୁ ଉଠି ଆଗ ଚାହା ପିଅନ୍ତି। ତ ତାଙ୍କୁ ଚାହା କରିକି ଦବାକୁ ପଡେ। ତା ଘର ଦ୍ୱାର ଓଲେଇକି ଫୁଲ ଫୁଲ ତୋଳିକି। ତାପରେ ମୋ ନିତ୍ୟକର୍ମ ସାରେ ଆଉ ମୁଁ ଟିକେ ଯୋଗ ଫୋଗ କରେ। ଚଲାବୁଲା କରେ କଲା ପରେ ମା ହରିଆ ଉଠନ୍ତି ବାସନ ଫାସନ ଟିକେ ମାଜି ଦିଅନ୍ତି। ମଜିଲା ପରେ ଛଅଟା ସାତଟା ଛଅଟା ସୁଦ୍ଧା ଗାଧୁଆ ପାଦ୍ଧୁଆ ସରେ ଠାକୁର ପୂଜା ଟିକେ କରେ ଠାକୁର ପୂଜା କରିସାରିଲା ପରେ ଖାଇ ପିକି ମୁଁ ପାଠ ଫାଠ ଟିକେ ପଢେ ପାଠ ପାଠ ପଢ଼ି ସାରିଲା ପରେ ପୁଣି ମା ହରିଆ ରୋଷେଇ ଫୋଷେଇ ଟିକେ କଣ କରିଦେଇଥିବ ନହେଲେ ପଖାଳ ହାତ ଥିବ ଆଳୁ ପୋଡି ଦେଇଥିବ ବୋଉ। ଆମେ ସାଙ୍ଗ ହେଇକି ଆମ ସାହିରେ ସବୁ ଅଛନ୍ତି ମା ହିସାବରେ ଜଣେ ସେ ଆସନ୍ତି ଖାଆନ୍ତି ଆଉ ବୋଉ। ସେ ମା ବସିକି ଖାଉ ଖାଇସାରିଲା ପରେ ମୁଁ ପୁଣି ଆସିକି ଟିକେ ଫୋନ ଦେଖା ଦେଖି କରେ ନହେଲେ ପାଠ ବସିକି ପଡେ ତାପରେ
ହୁଁ ହୁଁ ଜଣା ପଡୁଛି ଆପଣ ଘର ସବୁ ମୁଁ ଘର ଘର ସବୁ ଦାୟିତ୍ୱ ସବୁ କାମ କରନ୍ତି।
ହଁବା ଯେହେତୁ ଘରର ବଡ ଝିଅ ସବୁ ଦାୟିତ୍ୱ ମୋ ହାତରେ। ଆଉ ଛୋଟ ଛୋଟ ଭାଇ ଭଉଣୀ ସିଏ ଆଉ କଣ ରୋଷେଇ ବାସ ଜାଣିଛନ୍ତି ସିଏ ଆଉ କଣ କାମ ଧନ୍ଦା
ଓ ହୁଁ ହୁଁ ଆପଣ ବଡ? ତାହାଲେ ଘରର।
ଆଜ୍ଞା।
ଓହୋ ଆଉ ବାପାା ହାରିକା କଣ କରନ୍ତି?
ବାପା ହେରିକା ସବୁ ଚାଷ କରନ୍ତି ଚାଷ କରନ୍ତି। ଆଉ ଯୋଉ ଉଁ ଆମର ଟ୍ରାକ୍ଟର ଅଛି ଟ୍ରାକ୍ଟର ରୃ ବି ହଳ ଫଳ ବୁଲା ହୁଏ। ଏଇଆ ଆଉ।
ହୁଁଁ ହୁଁ ଆପଣଙ୍କୁ କଣ ଖାଇବାକୁ ପିଇବାକୁ ସବୁ ଭଲ ଲାଗେ?
ହଁ ମତେ ଖାଇବାକୁ ପିଇବାରୁ ମତେ ବେଶୀ ପଖାଳ ଟା ଭଲ ଲାଗେ। ଯେତେ ଯାହା ହେଇଥାଉ ପଖାଳ ଭାତ ଆଳୁ ପୋଡାଟା ମତେ ଭାରି ବଢିଆ ଲାଗେ। ମୁଁ ହଷ୍ଟେଲେ ରେ ରହିଲି ଏ ପାଞ୍ଚ ବର୍ଷ ପଖାଳ ଭଲତେ ଖାଇପାରେ ନା। ଯେବେ ଘରକୁ ଆସେ ବହେ ପଖା ଇକୀ ଯାଏ ପଖାଳ ଟା ବେଶୀ ଭଲ ଲାଗେ ଆଉ ନହେଲେ ସବୁ ପନିପରିବା ଖାଏମ ସେମିତି ନଖରା କିଛି ଦେଖାଏ ନା ପନିପରିବା ସବୁ ଖାଏ ମୁଁ। ଆଉ ମୋର ଗୋଟେ ସାନ ଭାଇ ଅଛି ସେ ଟୋଟାଲି ଖାଇବନି ପୋଟଳ ପୋଟଳ ବାଇଗଣ ଏଗୁରାକ ସେ କିଛି ଖାଇବନି। ଭାରି ସୁକୁମାରିଆ ତାକୁ ବୋଉ କଶିକି ବହେ ନାଧି ନାଧି ଖୁଆଏ। ସେଇଆକୁ ଏମିତି ଆଉ ଟୋଟାଲି ଖାଏନା ବହେ ମାଡ ଖାଏ ଖାଲି ପାଠ ବି ପଢେ ନା ପାଠ ନା ଶୁଣିବ ତ ଶୋଇବ। ତାକୁ ସମସ୍ତେ ମିଶିକି ପାଟି କରନ୍ତି।
ଯଆନ୍ତି ସକାଳୁ?
ସକାଳୁ ପଖାଳ ଭାତ ଆଳୁ ପୋଡ଼ା।
ହୁଁ ହୁଁ।
ଆପଣ କଣ ଖାଆନ୍ତି?
ହଁ ମୁଁ ସକାଳୁ ଜ ନାସ୍ତା ଖାଏ ସେମିତି ବ୍ରେଡେ ଖାଏ।
ଏମିତି ହଲିଛ ହଲି ଏମିତି ସୋଲା ଫୋଲା କଦଳୀ ସେଉୁ ଏମତି କଣ ଖାଏ ଉ।
ଜିମ୍ ଫିମ୍ ବୋଧେ ଯାଆନ୍ତି?
ହଁ ହଁ ଜିମ୍ ଫିମ୍ ଯାଉଥିଲି ଏବେ ଟିକେ ଛାଡି ଦେଇଛି ଟିକେ କାମ ପ୍ରେସର ରେ ଟିକେ।
ଆଛା ଯାହା ହଉ ବହୁତୁ କର୍ମୀ ଲୋକ‌ ଉ। କରମଠ।
ଆପଣ ଯେମିତି ରାତି ଚାରିଟାରେ ଉଠନ୍ତି ମୁଁ ସେମିତି ରା ମୁଁ ସେମିତି ବି ଉଠେ ଉଠେଇକି ନିଜର କାମ ଫାମ ସାରିକି ଭଲ ମନ୍ଦ ସାରିକି ଘରେ ଉ।
ବାସନା ଫାସନା ମାଜନ୍ତି?
ଆମ ପୁଅ ପିଲା କଣ ଘ
କାଇଁ ପୁଅ ପିଲାମାନେ ଓଳାନ୍ତିନି ଘର?
ହୁଁ ନା।
ତମ ପୁଅ ପିଲା ମାନଙ୍କର ହାତ ନାଇଁ ନା ତାଙ୍କୁ ଝାଡୁ ଧରି ଆସିନି?
ପୁଅ ପିଲାଙ୍କୁ ସବୁ ଆଇଛି ପୁଅ ପିଲା କିଛି କରନ୍ତିନି।
ହଁ ପୁଅ ପିଲା କରନ୍ତିନି କଣ ପାଇଁ? କଉଠି ଲେଖା ହେଇଛି କି ପୁଅ ପିଲ ଏଗୁରାକ ସବୁ କରିବେନି?